ହ୍ୟାଲୋ, କଣ କରୁଚୁ?
ନାଇଁ କିଛି ନାଇଁ ବସିଥିଲି, ଆଉ ତୋମେ?
ହଁ ମୁଁ ବି ଏମିତି ହିଁ ବସିଥିଲି ଆଉ, ଆଉ କୁଆଡେ ବୁଲିବାକୁ ଯାଇଥିଲ?
ନାଇଁ ନାଇଁ ଏଇ ତ ବର୍ଷା ପାଗ ଚାଲିଛି କୁଆଡେ ବୁଲିବାକୁ ଯିବି?
ଓହୋ ନା ମୁଁ ବି ଯାଇନି। ବଟ୍ ପ୍ଲାନ୍ ଅଛି ଯିବାର।
ହଁ କଣ ଖାଇଛ?
କିଛି ମୁଁ ଭାତ, ଡାଲି, ମାଛ ଭଜା, ସାଲାଡ। ଆଉ ତୋମର?
କିଛି ଖାଇନି ପା।
ଉଁ, ହଁ କଣ ରୋଷେଇ ହେଇନି କି?
ନା ରୋଷେଇ କରନି ତ କରିବୁ ଆଉ।
କଣ ଏତେ ଲେଟ୍?
ଉଠିବାର ବି ଟିକେ ଲେଟ୍ ହେଲା ତ ଏଠି ଏଥିପାଇଁ ଆଉ।
ଆଚ୍ଛା।
ହୁଁ
ଆଉ କୋଉଠି ଅଛ ଘରେ ନା ବାହାରେ?
ମୁଁ ଏଇ ଭୁବନେଶ୍ୱରରେ ଅଛି।
କଣ ପାଇଁ ଯାଇଛ?
ଏଠିକି ଆସିଥିଲି ମୁଁ ଯିବି ଆଉ ଥରେ ଚାରି ପାଞ୍ଚ ଦିନ ଛାଡିକି। ଆସିଥିଲି ଏଇ ବୁଲାବୁଲି ପାଇଁ, ବର୍ଷା ପାଇଁ କୁଆଡେ ଯାାଇ ହଉନି।
ଓହୋ, ହଁ କଣ ଅତି ଜୋରରେ ହଉଛି କି ବର୍ଷା?
ଅତି ଜୋର ହ-ହଉନି ବାକି ଉଁ, ହେଉଛି ଆଉ।
ଆପଣ କୋଉଠି ଅଛନ୍ତି ନେଟୱାର୍କ ପ୍ରୋବ୍ଲେମ୍ ଆସୁଛି?
ନା।
ହୁଁ, ଓହୋ।
କୁଆଡେ ବୁଲିଯିବାର ପ୍ଲାନ୍ ଥିଲା, କୁଆଡେ ବୁଲି ଯିବାର
ଆବାଜ୍ କଟୁଛି, ଆବାଜ୍ କଟୁଚି। ହ୍ୟାଲୋ।
ହଁ, ଶୁଭା ଯାଉଛି।
ହଁ ନେଟୱାର୍କ ଜାଗାକୁ ଆସ ଟିକେ, ନହେଲେ ଆବାଜ କଟୁଛି ତ।
ଆଚ୍ଛା, ହଁ, କୁହ।
ଆଉ କଣ କୁଆଡେ ଯିବେ ବୁଲାବୁଲି ପାଇଁ ନା କଣ ପଛକୁ?
ମୁଁ ଭାବୁଛି ତ ବୁଲିଯିବି ହେଲେ ଏ ବର୍ଷା ଟା ଛାଡିଲେ ଯାଆନ୍ତି ଆଉ।
ଓ ହୋ, କୁଆଡେ ଯିବେ ବୋଲି ଭାବିଛନ୍ତି?
ଏବେ ଏଇ ବରୁଣେଇ ହି- ହିଲ୍ସ୍ ଗୋଟେ ଅଛି ଜାଗା, ସେ ଜାଗା ଟା ଏ ବର୍ଷା ପାଗରେ ସୁନ୍ଦର ଦେଖାଯାଏ। ତ ଭାବୁଛି ସିଆଡ଼େ ଯିବୁ ବୋଲି ଆଉ।
କୋଉଠି ଅଛି ଜାଗାଟା?
ସେଇଟା ଗଲାବେଳେ ଏଇ ଖୋର୍ଦ୍ଧା ଦେଇକି ରାସ୍ତା ଯିବା ଆଗରୁ ବରୁଣେଇ ମନ୍ଦିର ଗୋଟେ ଅଛି ସେ ମନ୍ଦିରରୁ ଉପରକୁ ସେ ହିଲ୍ସ ପାହାଡ ଟା ଚଢିବାକୁ ପଡିବ।
ଓହୋ କଣ ସେଠି ପୂଜାପୂଜିି ହଉଛି ନା କଣ ଠାକୁରଙ୍କ? ନା ବୁଲିବା?
ନାଇଁ ନାଇଁ ହଁ ମନ୍ଦିର ତ ଅଛି ତଳେ କିନ୍ତୁ ତୁମକୁ ଚଢ଼ିକି ଉପରକୁ ଯିବାକୁ ପଡ଼ିବ ଆଉ।
ଓହୋ ହଁ ସେଇଟା କଣ ଅଛି?
ଉହୁଁ। ସେଇଠୁ ଏକା ଯିବେ ନା ଆଉ କୁଆଡେ କଣ ଯିବାର ବି ଅଛି?
ନା, ନା ସେଇ ଜାଗାକୁ ମୁଁ ଯିବୁ ଭାବୁଚୁ ହେବ କଣ ସେ ଜାଗା ଭଲ ଦେଖାଯାଉ ତ ସେଇ ଜାଗା
ଓହୋ, ଓହୋ ଫୋଟୋ ହେରିକା ଉଠେଇ ପାଇଁ ଭଲ ଅଛି ନା କଣ?
ହଁ, ବହୁତ ଭଲ ଜାଗା ଅଛି।
ଆଚ୍ଛା! ଆଉ କଣ କରୁଥିଲେ ଏବେ?
ଏଇପା ବିଛଣା ରେ ବସିଛି ଆଉ।
ଉହୁଁ ଖାଇବା ପିଇବା ଆଜି ପ୍ଲାନ୍ କଣ ଆମିଷ ନା ନିରାମିଷ?
ଏଇ ସାଧା କଣ ଗୋଟେ କରିକି ଖାଇବୁ ଆଉ।
ଉହୁଁ କଣ ଭାତ, ଡାଲି?
ଭାତ, ଡାଲି, ଭଜା।
ଉଁ ହୁଁ ହେ ତମେ ରୋଷେଇ କରୁଛ ନା ଆଉ କିଏ କୋଉ ସାଙ୍ଗ?
ହଁ, ହଁ ମିଶିକି ଆଉ।
ଆଉ କଣ? ତମ ସେ ଯୋଉ ଦିଦି ଟା ରହୁଥିଲେ ସେ ରହୁଛ ନା ନାଇଁ?
ହଁ, ହଁ, ନାଇଁ, ନାଇଁ ଘରେ ରହୁଛନ୍ତି ହଁ,
ମିଶିକି ଏକା ରହୁଛୁ
ହଁ।
ଓହୋ ଆଉ! କଣ ଆଉ ଭାଇ ତମ ଭୁବନେଶ୍ଵର କେମିତି କଣ ଚାଲିଛି? ମୁଁ ଶୁଣିୁଛି ସେଇଟାରେ ବହୁତ ସାରା ବହୁ ବୁଲିଆ ଜାଗା ଅଛି, ଯାଉନ ଭଲ
ହଁ, ହଁ ବହୁତ ଜାଗା ଅଛି ସବୁ ବୁଲିବା ହୁଁ ତୁମେ ଆସ ବୁଲିଯିବ କେବେ
ହୁଁ ଠିକ୍ ଅଛି, କଣ ଫେମସ ପ୍ଲେସ କଣ ଅଛି?
ପ
ହୁଁ
ବହୁତ ସାରା ମନ୍ଦିର ଅଛି, ବହୁତ ସାରା ପାର୍କ ଅଛି, ବୁଲିବା ପାଇଁ।
ହୁଁ, ହୁଁ ସବୁଠାରୁ ମାନେ ଭଲ ଜାଗା କୋଉଟା?
ଉଁ ମ ମୋତେ, ପ ମୋତେ ଦୁଇଟା ଜାଗା ଭଲଲାଗେ ଗୋଟେ ବରୁଣେଇ ହିଲ୍ସ୍ ସେଇଟା ଭଲ ଲାଗେ, ଆଉ ବିନ୍ଦୁ ସାଗର।
ଉଁ ହୁଁ, ଫୋଟୋ ହେରିକା ରିକ ଛାଡ଼ିବୁ ଟିକେ ଦେଖିବା। କେମିତିଆ ଜାଗାଡା, ଠିକ୍ ଅଛି। ହଉ। ଆଉ, ପୁରୀ ମନ୍ଦିର ଫନ୍ଦିର ଆଡେ ଯାଇଥିଲେ କି ନା ନାଇଁ?
ହଁ ଯାଇଥିଲି, ମାର୍ଚ୍ଚ ମାସରେ ଯାଇଥିଲି ଆଉ ଏବେ, ତ ଆଉ ପ୍ଲାନ୍ କିଛି ନାହିଁ ଯିବାର।
ଉଁ ହୁଁ।
ହୁଁ।
ଗଲେ ହୁଅନ୍ତା, କେବେ ଗୋଟେ ବୁଲିବା ପାଇଁ।
ଜଗା ଚାହିଁଲେ ଯିବା ଆଉ।
ହୁଁ, ଜଗା ଡାକିବାର ଅଛି ନା ସେଇୟା। କେବେ ଗୋଟେ ଯିବା ଆଉ ପୁରୀ, କୋଣାର୍କ, ଫୋଣାର୍କ ବୁଲିକି ଆଇବା ଗୋଟେ ଥରରେ ଆଉ।
ସମୁଦ୍ର କୂଳ, ଆଉ ଏବେ ତ ରାମ ମନ୍ଦିର ବି ହେଇଗଲାଣି ସେଇଠି।
ଉଁ ହୁଁ ସୁନ୍ଦର ଲାଗୁଛି ସେଇଟା, ମୁଁ ଦେଖିଥିଲି ଯେ
ହଁ।
ଆଉ କଣ ହାଲ୍ ଚାଲ୍?
ବାକି ସବୁ ଭଲ, ଆଉ ତୁମ ଘରେ ସ ବୋଉ କେମିତି ଅଛନ୍ତି?
ହୁଁ ସବୁ ଭଲ। ବାସ ଖାଲି ମୋର ହିଁ ଟିକେ ଦେହ ଖରାପ ରେ ଚାଲିଛି, ନହେଲେ ଆଉ ସବୁ ଠିକ୍ ଠାକ୍।
ଦେହ, କଣ ଖରାପ୍ ହେଇଛି ଦେହ?
କିଛି ନାଇଁ ଏଇ ଭିଟାମିିନ ର ଅଭାବ ଯୋଗୁବୋଧେ ଖାଲି ଗୋଡ ଯାକ କାଟୁଛି, ଗୋଡ ହାତ ନ ହେଲେ ତ, ଆଉ ସବୁ ଠିକ୍ ହିଁ ଚାଲିଛି।
ହଁ, ଦେହର ଯତ୍ନ ନିଅ ଭଲସେ
ହୁଁ ହଁ। ଆଉ କଣ ସେପଟେ ଆମ୍ବ ଫାମ୍ବ ଆଲଫନ୍ ଜରି ଏବେ ମିଳୁଛି ନା ସରିଗଳାଣି ଆମ୍ବ ସିଜିନ୍?
ଏପଟେ ତ ଆମ୍ବ, କିଣିକି ଖାଇବାକୁ ପଡ଼ୁଛି।
ହୁଁ, ଏପଟେ ଆମର ସିନା ଯା ବାରି ରେ ତାର ମାଗଣା ପ୍ରାୟ ମିଳି ଯାଉଛି ଗାଁ ହରିକାରେ। ନାଇଁ କି ହୁଁ। ଆଉ ଆପଣ କ ପଢାପଢି କେମିତି କଣ ଚାଲିଛି। କଣ ପ୍ଲାନ ଆଗକୁ?
ପଢାପଢି ତ ସେଇ ଚାଲିଛି ଏବେ ତ କଲେଜ୍ ବି ଖୋଲିଲାଣି ଯିବାକୁ ପଡ଼ିବ ଆଉ।
ଓହୋ। କେବେଠୁ କଣ କଲେଜ୍?
ଏ କଲେଜ୍ ତ ଏଇ କୋଡ଼ିଏରୁ ଖୋଲି ଲାଣି ହେଲେ ମୁଁ ଯାଇପାରିନି। ତେଇସି ଛବିଶ ସତ୍ ତେଇଶି ଠୁ ଯିବି ଆଉ ମୁଁ ଗଲା ପରେ ସେଇଠିକୁ କଲେଜଟା ଯିବି ଆଉ।
ଆଛା ହୁଁ ହୁଁ। କୋଉଠି ଆମର ଏଇଠି ନା ଫୁଲବାଣୀରେ
ହଁ ହଁ ସେଇଠୀ ହଁ।
ଉହୁଁ। ଆଉ ଆଗକୁ କଣ ପ୍ଲାନ କମ୍ପିଟେଟିଭ୍ ଏଗଜାମ୍ ହେରିକା?
ନା ସେ ବିଷୟରେ ମୁଁ ସେମତି କିଛି ଭାବିନି ତା।
ହୁଁ।
ଆଉ ଏବେ ତ ମୋର ପଢାପଢି ଚାଲିଛି ସରୁ ଦେଖିବା।
ଅ ହ କଣ ପ୍ରିପେୟାର ହୁଏ ଏସ୍ ନା କଣ?
ନା ନା ସେମିତି କିଛି ନୁହଁ। ନା ନା ମୁଁ ସେମ ସେମିତି କିଛି ମୁଁ ଭାବିନି ତା ମୁ ଭାବିଲେ କହିବି ଆଉ।
ହୁଁ ହୁଁ ଆଛା। ଆଉ କଣ?
ଆଉ ଏବେ ଘରେ ଅଛନ୍ତି ନା କୁଆଡେ଼ କିଏ ଯାଇଛନ୍ତି?
ନା ଆମ ଘରେ ଏଗା ସବୁ। ରୋଷେଇ କରିବାର ଅଛି ଚିଙ୍ଗୁଡି ତରକାରୀ। ଏବେ ଯିବି କରିବି।
ତମେ କରୁନ ରୋଷେଇ?
ହଁ ସେଇଆ ବା ହଟିକି ଆଣିଛି ଆଉ ଯଦି ନହବ ଗଲେ ଆଜି ମୋ ତଣ୍ଟିକୁୁ ଧରିବେ।
ହେଲା ଆଉ।
ହୁଁ ହୁଁ।
ମୁଁ ଆସିଲା ଦେବେ କରିକି ଦିଅ ରୋଷେଇ।
ଆସିଲେ ସିନା ବି ତୁ। ହଉ ଆସିଲେ କରିକି ଖୁଆଇବା ଆଉ।
ଯିବି ଯିବି।
ହଁ ହଁ ଠିକ ଅଛି ଆସେ।
ଆଉ ତୁମ ପଢ଼ାପଢ଼ି?
ହେ ପଢା ପଢି ତ ଚୁଲିକୁ ଗଲଣିି କାଲିଠୁ ଏଗା ଯାହା। ନୋର୍ ଫୋର୍ସ୍ ବନଉଛି ଇଏ କରୁଛି ହେଲା। ଆଉ କିଛି ନାହିଁ ଏକ୍ଜାମ ଅଛି ଯେ ଏବେ ଆଗକୁ
ଆଚ୍ଛା।
ହୁଁ।
ହଉ ତାହେଲେ ମୁଁ ରହିଲି ଆଉ ପରେ କେତେବେଳେ ଆମେ ନହେଲେ କଥା ହେବା ଆଉ।
ହୋଉ ଠିକ ଅଛି ମୁଁ ପଛେ କଲ୍ କରୁଛି ହଁ ବାଏ